ଶୁଭ ସନ୍ଧ୍ୟା ଭଲ ଅଛନ୍ତି?
ଆଜ୍ଞା ଆଜ୍ଞା ଆଜ୍ଞା ନିହାତି ଭଲ ଭାବରେ ଅଛି ଆ ଆଉ ଆପଣ କେମତି ଅଛନ୍ତି?
ବହୁତ ଭଲ। ଖୁସିରେ ଅଛି ଆଉ ଲେଖା ଲେଖି କାର୍ଯ୍ୟକ୍ରମ ଚାଲିଚି ଆଉ।
ଆଜ୍ଞା।
ଲେଖା ଲେଖି କାର୍ଯ୍ୟକ୍ରମ ଚାଲିଚି।
ଓହୋ, ଆଜ୍ଞା ତାହେଲେ ତ ବହୁତ ଭଲ ଆପଣ ଉଁ ପାଠ ପଢାରେ ବ୍ୟସ୍ତ ଅଛନ୍ତି ତାହେଲେ ଆଜ୍ଞା, ଆଜ୍ଞା ଆପଣ? ହୋ ଆପଣଙ୍କର ଯୋଉ ଅଁ ପାଠ ପଢା ଚାଲିଚି ଆଜ୍ଞା ଆବର୍ ମାନେ ଆପଣ କୋଉ, ନାଁ ସ୍ନାକତ୍ ସାନ୍ତ୍ ସ୍ନାତକୋତ୍ତର ପୋଡୁଛନ୍ତି? ନା, ଦଶମ ନା
ମୁଁ ପଢୁଚି ଆଜ୍ଞା ଆଁ ଆମର ଅ ଶିକ୍ଷକ ତାଲିମ କେନ୍ଦ୍ର। ପାଠ୍ୟ କ୍ରମର ପଢୁଚି।
ଆଜ୍ଞା।
ଶିକ୍ଷକ, ପ୍ରାଥମିକ ଶିକ୍ଷକ ତାଲିମ୍ ପାଠ୍ୟକ୍ରମ ଅଛ୍ ଅଧ୍ୟୟନ କରୁଅଛି।
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା। ବହୁତ ଭଲ ଭାବରେ ଏଁ ଆପଣଅ ଅ ଶିକ୍ଷକ ତାଲିମ ନଉଛନ୍ତି, ବହୁତ ଭଲ ଲାଗିଲା ଆଜ୍ଞା। ଆଉ ଆପଣ ଏଇଟା କେମିତି କଣ ମାନେ? ଏଁ ଆର୍ ଆର୍। କିଛି ଲାଞ୍ଚ ଦେଇକି ପାଇଥିଲେ ନା ପରୀକ୍ଷା ଦେଇକି ପାଇଥିଲେ ନା ଏମିତି ଜଣେ ଲୋକ କହିଥିଲା ବୋଲି ପକେଇକି ପାଇଗଲେ ଆଜ୍ଞା।
ହେ ପ୍ରଭୁ ହେ ପ୍ରଭୁ ଆପଣ ଏମିତି କହିପାରିବେନି ମୁଁ ବହୁତ ଦକ୍ଷ୍ ସେ ତାର କାର୍ ର ସହିତ
ଆଜ୍ଞା ନିଶ୍ଚିତ ଭାବରେ ମୁଁ ଜାଣିପାରେ କାଁଇ କାରଣ ନା ମୁଁ ବି ବେକାରୀ ଅବସ୍ଥାରେ ଅଛି ତ ମୁଁ ବି ଆପଣଙ୍କ ଭଳି ସେଇଭଳି କାର୍ଯ୍ୟରତରେ ମୁଁ ବର୍ତ୍ତମାନ୍ ନିଜକୁ ନିଗ୍ନ ହେବାକୁ ପଡ୍ ଇଛା ମୋର ବ୍ୟାଖ୍ୟା କରୁଛି। ତ ଆପଣ କେ କୋଉ ଭଳି ଯାଇଛନ୍ତି ତ ମତେ କହିଲେ ମୁଁ ମଧ୍ୟ ତାହା ଆ ପାଠ ପଢିବାକୁ ପଡିବ ନା ସିଧା ପକେଇବାକୁ ପଡିବ ନା ଆପଣଙ୍କ ପଳେଇ ଲାଞ୍ଚ ଦେଇକି ଖୁଆମ୍ ପାଠ ପଢିବି ନା କଣ କେମିତି କରି ପଢିବି ସେଇଟା ଟିକେ ଆପଣ କହିଲେ ମୁଁ ଆ ନିଜକୁ ପ୍ରସ୍ତୁତ କରିଥାନ୍ତି ଆଜ୍ଞା।
ଆଜ୍ଞା କୌଣସି ଲାଞ୍ଚର ଅ ଏହି ପାଠ୍ୟକ୍ରମ କୌଣସି ଲାଞ୍ଚର ଅ ଅ ମାନେ ଲାଞ୍ଚ ର ଉଦ୍ଦିଷ୍ଟ ନୁହଁ ଇଇଏ। ଏ ପାଠ୍ୟକ୍ରମଟି ଏହା କେବଳ ଦକ୍ଷତା, ଦକ୍ଷତା ଓ ଅ ଜ୍ଞାନ ଦ୍ଵାରା ହିଁ ଲାଭ କରିପାରିବେ ଏବଂ କିମ୍ବା ଆପଣଙ୍କର ଅ ଏ ଯୋଉ ଓ ଆମେ ମନର ଦୃଢତା ୱଅ ଆପଣଙ୍କର ଚା ଚାଲାକି ଚାଲାକି ଉପରସେ ରହିଲା ସବୁ। କୌଣସି ଟଙ୍କା ପଇସାର ଖେଳ ନୁହଁ ଏହା।
ଆଜ୍ଞା ଆଜ୍ଞା।
ମୁଁ ଭବିଷ୍ୟତର, ଭବିଷ୍ୟତର ଏକ ଅ ଉତ୍ତମ ମାଧ୍ୟମ ଯାହା ଦ୍ଵାରା ଆପଣ ଭବିଷ୍ୟତର ନାଗରିକ ମାନଙ୍କୁ ଭୋଟ୍ ଗଢି ପାରିବେ।
ବହୁତ ଭଲ କଥା ଆଜ୍ଞା ଯୋଉ ଆପଣ ଯୋଉ ତାଙ୍କ କାର୍ଯ୍ୟରତରେ ଅଛନ୍ତି ତାହା ସତେ ସତେ ଯେପରି ଆମର ଆଗାମୀ ପିଢିକୁ ଗୋଟେ ଉତ୍ତମ ମାର୍ଗ ଦର୍ଶନ ଦେଇପାରିବ ଆଜ୍ଞା। ଯୋଉ କାର୍ଯ୍ୟରତରେ ଅଛନ୍ତି, ଆଉ ଯୋଉ ଯୋ-ଯୋ ବର୍ତ୍ତମାନ ଯୋଉ ଛୋଟ ଛୋଟ ଛୁଆମାନଙ୍କୁ ପଢେଇବା ପାଇଁ ଆପଣ ଯିବେ। ତାହା ଆପଣଙ୍କ ହାତରେ ହିଁ ତାଙ୍କର ପୁ-ପୁରା ଭବିଷ୍ୟତ ରହିଥାଏ ଆଜ୍ଞା। ଆପଣ ଆଉ ମୁଁ ଈଶ୍ୱରଙ୍କ ଠାରେ ମଧ୍ୟ ପ୍ରାର୍ଥନା କରୁଛି ଆପଣ ଯେମିତି ଭଲ ଶିକ୍ଷକ ଭାବରେ ଦକ୍ଷ ଶିକ୍ଷକ ଭାବରେ ହେଇକି ବାହାରନ୍ତୁ, ଆଉ ଆମ ମାନଙ୍କର ଛୁଆ ମାନଙ୍କର ଭବିଷ୍ୟତ ମଧ୍ୟ ଭଲ ଭାବରେ ଗଢ଼ାନ୍ତୁ। ଆଉ
ଆଜ୍ଞା ନିହାତି ଭାବରେ ମୁଁ ଏକ ଆପଣଙ୍କ ଅ ଶୁଭେ୍ଛା ମାଧ୍ୟମରେ ମୋ ଜୀବନକୁୁ ସାକାର କରିବା ପାଇଁ ଚାହେଁ। ଆଉ ଆପଣଙ୍କ କଥାକୁ ମଧ୍ୟ ସମ୍ମାନ ଦେବି। ଆଉ ଆମର ଭବିଷ୍ୟତର ନାଗରିକ ମାନଙ୍କୁ ଉଚ୍ଚ ଶିକ୍ଷିତ ଆଉ ଦକ୍ଷ ବନେଇ ତାଙ୍କୁ ତାଙ୍କ କାର୍ଯ୍ୟ ତାଙ୍କର ଉଁ କାର୍ଯ୍ୟରେ ଲଗାଇଦେବି।
ଆଜ୍ଞା ଆଜ୍ଞା ଆଜ୍ଞା, ବହୁତ ଭଲ କଥା କହିଲେ ଆପଣ ଆଉ ମତେ ମଧ୍ୟ ତାହା ଆଁ-ପ୍ରେରଣା ଦିଏ ଯେ ମୁଁ ମଧ୍ୟ ସେଇ ହଁ ଆପଣ ଯେମିତି କାର୍ଯ୍ୟ ଦକ୍ଷ କାର୍ଯ୍ୟ ଶିକ୍ଷଣ କାର୍ଯ୍ୟରେ ଯାଇଛନ୍ତି ତ ଆପଣଙ୍କର ଅନୁଭୂତି କି କରିଥିଲା ସେଟା ଟିକେ କୁହନ୍ତୁ, ମୁଁ ମଧ୍ୟ ନିଶ୍ଚିତ ଭାବରେ ମୁଁ ଆଗାମୀ ଯୋଉ ପରୀକ୍ଷା ଥିବ ସେଥିରେ ମୁଁ ଯେମିତି ଭଲ ଭାବରେ ଉତ୍ତୀର୍ଣ୍ଣ ହେବି ଆଉ କିପରି ଆପଣ ପଢାପଢି କରିଥିଲେ ତାହା ମତେ ବି ଟିକେ ବ୍ୟାଖ୍ୟା କଲେ ମୁଁ ଆଉ ଟିକେ ସେଥିପାଇଁ ପ୍ରସ୍ତୁତ ହେଇଥାନ୍ତି ଆଜ୍ଞା
ନା ନିହାତି ଭାବରେ ଆପଣଙ୍କୁ ଜଣେଇବାକୁ ଚାହିଁବି। ଆପଣ ଏହି ଶିକ୍ଷକ ତାଲିମ ପ୍ରାଥମିକ ଶିକ୍ଷକ ତାଲିମ ପାଠ୍ୟକ୍ରମରେ ଯୋ-ଯୋଗଦାନ କରିବାକୁ ଚାହୁଁଛନ୍ତି। ତେବେ ଆପଣଙ୍କୁ ପ୍ରଥମେ ଅ ଓଡିଆ ଓଡିଆ ଭାଷାରେ ଦକ୍ଷ ହେବାକୁ ପଡିବ, ଯେମିତି କିି ତ ଅ ଠାରୁ ଓ ଲ ପର୍ଯ୍ୟନ୍ତ ଆପଣଙ୍କୁ ସମସ୍ତ ସ୍ଵରଧ୍ୱନୀ ସ୍ଵରବର୍ଣ୍ଣ ବ୍ୟଞ୍ଜନ ବର୍ଣ୍ଣ ବର୍ଗ-ବର୍ଗ ବ୍ୟଞ୍ଜନ ବର୍ଣ୍ଣ ଏମିତି ସବୁ
ନିହାତି ଆଜ୍ଞା, ଓଡିଆ ଭାଷା ତ ଆମ ଜୀବନ। ଆଉ ଆମେ ତାହାକୁ ଯଦି ଭଲ ଭାବରେ ଜାଣି ପାରିବାନି ତ ଆମ ଜୀବନ ଗୋଟେ ଧିକ୍। ଠିକ ନା, କାହିଁକି ନା ଆମେ ଓଡିଆ ଭାଷା ହିଁ ସିଖିକି ଯଦି ଆମେ ଜାଣିପାରିବାନି ତ ଆମେ ଅନ୍ୟ ଲୋକ ଯଦି ଆସିବେ ତାହେଲେ ଆମକୁ ଆମେ କୋଉ-କୋଉ-କୋଉ କ୍ଷେତ୍ରରେ ଆମେ ଗର୍ବରେ ଅନୁଭବ କରିବା? ଆମ ଭାଷା ଆମ ଆମ ସଂସ୍କୃତି, ଆମର ପରିବେଶ ତାହା ହିଁ ଆମକୁ ଗୋଟେ ଗୌରବର କଥା ଗୋଟେ, ଆଉ ଆମେ ଯଦି ଆମ ଭାଷାକୁ ଆମେ ଠିକ ଭାବରେ ଜାଣିପାରିବାନି ତ ଆମେ ଗୋଟେ ଲଜ୍ଜାର ସମ୍ମୁଖୀନ ହେଇପାରିବା। ତ ଆପଣ ଯୋଉ ଭାଷା କଥା କହୁଛନ୍ତି ମୁଁ ନିଶ୍ଚିତ ମୁଁ ପ୍ରୟାସ କରିବି, ଆଉ ଆଗାମୀ ତା ଯୋଉ ପରୀକ୍ଷା ଅଛି ତାହା ପ୍ରତି ମୁଁ ଯେମିତି କି ଭଲ ଭାବରେ ପାଠ ପଢିବି, ଆଉ ହଁ ଓଡିଆ ଗଲା ଆଜ୍ଞା, ତାପରେ ଆଉ କଣ କଣ ପଢିବାକୁ ପଡିବ ଆଜ୍ଞା?
ଆଜ୍ଞା ଓଡିଆ ଗଲା, ଆଉ ସିଏ ଆପଣଙ୍କର ଦୈନନ୍ଦିନ ଜୀବନରେ ବ୍ୟବହାର ହଉଛି ବା ବି ବୈଜ୍ଞାନିକ ଅ ଜୀବନ ଶୈଳୀ ଉପରେ ଆଧାରିତ ଆପଣ ଅ ଆମର ଯାହାକୁ ଆମର କହନ୍ତି ଇଂରାଜୀ ଭାଷାରେ ଡେଲି ଲାଇ ଡେଲି ଲାଇ ସାଇନ୍ସ। ଯାହା ଆପଣ ଦୈନନ୍ଦିନ ଜୀବନରେ ଅନୁଭବ କରୁନ୍ତି ବିଜ୍ଞାନକୁ ସେ ତାହା ସେ ବିଷୟରେ ପଢିବ ଏବଂ ଆମର ଅ ଆମ ଦେଶରେ ଚାଲୁଥିବା ରାଜନୈତିକ ଅ ପାଠ୍ୟକ୍ରମ ବିଷୟରେ କିଛି କିଛି ପଢିବ ଯାହା ଆପଣ ଷଷ୍ଠରୁ ଦଶମ ପର୍ଯ୍ୟନ୍ତ ପଢ଼ିଥିବେ ଏବଂ ଆଉ ତାପରେ ସାହିତ୍ୟ ତ କହିଦେଲି ଓଡିଆ ପଢିବ ଏବଂ ଇଂରାଜୀର କିଛି କିଛି ଇଂରାଜୀର ବ୍ୟାକରଣ କିଛି କିଛି ପଡିବ ଏବଂ ସାଧାରଣ ଜ୍ଞାନ ଅ ପଢିବ ଏତିକି ଆପଣ ପଢିଲେ ଆପଣ ନିଶ୍ଚିତ ଭାବରେ ପ୍ରଥମରେ ରାଙ୍କ ପ୍ରଥମ ସ୍ଥାନ ଅଧିକାର କରିବେ ସାରା ଓଡ଼ିଶାରେ।
ବହୁତ ଭଲ କଥା ଆପଣ ଯଦି ଆପଣଙ୍କ ଯୋଉ ପାଠ୍ୟ ପୁସ୍ତକ ଆପଣ କହିଛନ୍ତି ମୁଁ ତାହା ନିଶ୍ଚିତ ଭାବରେ । ସତ ଶତ ପ୍ରତିଷ୍ଠା ମୁଁ ଚେଷ୍ଟା କରିବି ଆଉ ଯଦି ବିି ଆପଣଙ୍କ କହିବା ଅନୁସାରେ ଯେତିକି ପାଠ କହିଲେ ହଁ ତା ମୁଁ ନିଶ୍ଚିତ ଆଜିଠାରୁ ଆରମ୍ଭ କରିବି ଆଉ ଆଗ କିନ୍ତୁ ପରୀକ୍ଷା ଅଛି ତା ମୁତନ କରିବା ମୁଁ ଚେଷ୍ଟା କରିବି ଆଜ୍ଞା। ବହୁତ ଭଲ ଲାଗିଲା ଆଉ ଆପଣ ଆଜ୍ଞା କୋଉ କଲେଜରେ କୋଉ ମହାବିଦ୍ୟାଳୟରେ କୋଉ ଶ୍କୁ କୋଉଠି ଆପଣ ପଢୁଥିଲେ ଟିକେ ଆପଣଙ୍କର ଟିକେ ମୁଁ ଜାଣିପାରେ କାରଣ ମତେ ବି ଗୋଟେ ଇଚ୍ଛା ମୋର ବର୍ତ୍ତମାନ ତ ମୋର ଭାଇ ମାନଙ୍କୁ ମୋ ଭଉଣୀ ମାନଙ୍କୁ ମୁଁ ପଢିବା ପାଇଁ ମୋତେ ଇଚ୍ଛା କରୁଛି ତା ଜାଣି ପାରୁନାହାନ୍ତି କୋଉ ସ୍କୁଲ ପଢିବି ଆଉ କୋଉ ବିଦ୍ୟାଳୟରେ ପଢିବି କୋଉ ମହାବିଦ୍ୟାଳୟରେ ପଢ଼ିବି ତ ସେଥିପାଇଁ ମନ ସେମାନଙ୍କୁ ଯେମିତିକି ଉତ୍ତମ ଉପଦେଶ ଦେଇପାରିବି ତ ଆପଣ କହିଲେ ମତେ ବହୁତ ଗୋଟେ ଆନନ୍ଦ ଲାଗିଥାନ୍ତା ଆଜ୍ଞା।
ମୁଁ ନିହାତି ଭାବରେ କହିବି କି ଆପଣ ଯଦି ଭାରତୀୟ ସଂସ୍କୃତି ବିଷୟରେ ଜାଣିବା ପାଇଁ ଚାହିଁବେ ଭାରତୀୟ ସଂସ୍କୃତି ଆଧାରିତ ପାଠ୍ୟକ୍ରମ ପଢ଼ିବାକୁ ଚାହିଁବେ ତାହେଲେ ଆପଣ ଶିଶୁ ମନ୍ଦିରରରେ ପଢେଇବା ପାଇଁ ନିଶ୍ଚୟ ଯିବେ। ଆପଣ ଯଦି ଆ ଆନ୍ତର୍ଜାତିକ ସ୍ତରର ପାଠ୍ୟକ୍ରମ ପଢେଇବାକୁ ପଢେଇବାକୁ ଚାହିଁବେ ତାହେଲେ ଆପଣ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ପିଲାଙ୍କୁ ପଢେଇ ପାରିବେ ଯେମତି ଆଜ୍ଞା। ଆଉ ଅ ଆମର ବିଭିନ୍ନ ପ୍ରକାର ସ୍କୁଲ କଲେଜ ଅଛି। ତ ସେଥି ମଧ୍ୟରୁ ମୁଁ ଆମର କନ୍ଧମାଳ ସ୍ଥିତ ଫୁଲବାଣୀ ନିକଟସ୍ଥ ଏକ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିଲି।
ଆଜ୍ଞା ଆଜ୍ଞା ମୁଁ ଶୁଣି ପାରୁଛି ସେଇ ସ୍କୁଲ ସେଇ ମହାବିଦ୍ୟାଳୟ ବହୁତ ସୁନ୍ଦର ଆଜ୍ଞା ସେଇ ପରିବେଶ ମତେ ବହୁତ ସୁନ୍ଦର ଆଉ ଆପଣ ଯୋଉ ସ୍କୁଲରେ କଲେଜରେ ପଢିଛନ୍ତି ତ ବହୁତ ଭଲ ମାହଲରେ ପଢିଛନ୍ତି ଆଜ୍ଞା ମୁଁ ହଁ ମୁଁ ବି ଜାଣି ପାରିଛି ସେଇ ସ୍କୁଲ ସେଇ କଲେଜ ର ସେଇ ଉଁ ଯୋଉ ଅଧ୍ୟୟନ କରିବାର ଯୋଉ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଅଛନ୍ତି ଅଧାପିକା ଥିଲେ ଅଛନ୍ତି ସେମାନଙ୍କୁ ମୁଁ ଅଳ୍ପ ଅଳ୍ପ ମାତ୍ର ଜାଣିଛି କିନ୍ତୁ ଅ ବହୁତ ଭଲ ଲାଗେ କୌଣସିଇ ସ୍କୁଲରେ ଯୋଉମାନେ ସେ ବିଦ୍ୟାଳୟ ଯଉ ମମାନେ ପିଲାମାନେ ପାଠ ପଢିଛନ୍ତି ତ ସେମାନେ ମଧ୍ୟେ ବହୁତ ଆନନ୍ଦ ଭାବରେ ଆସିକି କହିଥାନ୍ତି ତ ଆପଣ ବହୁତ ଗୋଟେ ସୌଭାଗ୍ୟ ପାଇଛନ୍ତି ଯେ ସେଇ ସେଇଭଳି ସ୍କୁଲ ରେ ଆପଣ ସେଇଭଳି ବିଦ୍ୟାଳୟରେ ଆପଣ ପାଠ ପଢିଛନ୍ତି ନିହାତି ଭାବରେ ଆପଣଙ୍କର ଯୋଉ କଲେଜ ଟା କହିଲେ ମତେ ବି ଶୁଣି ମୁ ବହୁତ ଆନନ୍ଦିତ ମନେ ଲାଗେ ଆଜ୍ଞା
ଆଜ୍ଞା ଅବଶ୍ୟମ କଲେଜ ର ଏତେ ବର୍ତ୍ତମାନ ଅ ନାମ ଟିକେ ଚର୍ଚ୍ଚାରେ ନାହିଁ କିନ୍ତୁ ଅତୀତ ଅତୀତରେ ସାରା ଓଡ଼ିଶାରେ ଚହଳ ପକେଇ ଦେଉଥିଲା ଆମର କନ୍ଧମାଳ ବିିଲ ର ଫୁଲବାଣୀ ନିକଟସ୍ଥ ସଵୟଂଶାସିତ ମହାବିଦ୍ୟାଳୟ ତାର ନାମ ଥିଲା ପୂର୍ବେ ଚକରା ବିଷୟ ମହାବିଦ୍ୟାଳୟ ତାହା କାଳକ୍ରମେ ଶାସିତ ମହାବିଦ୍ୟାଳୟରେ ପରେ ରୂପାନ୍ତରିତ ହୋଇଅଛି
ଆଜ୍ଞା ଆଜ୍ଞା ଆଜ୍ଞା ବହୁତ ହ ଯୋଉ ଆପଣ ଆଶ୍ଚର୍ଯ୍ୟ ଭାବରେ କହିଲେ ଗୋଟେ ଯୋଉ ନାଟା ଥିଲା ତାହା ଯୋଉମାନୋନ ଆଗ ଲୋକ ପୋରଣା କାଳିଆ ଲୋକମାନେ ଏହା ଶୁଣି ବହୁତ ଖୁସି ଲାଗଉଥିଲେ ବର୍ତ୍ତମାନ ଯୋଉ କାର୍ଯ୍ୟ ମାନେ ନୂତନ ଶିକ୍ଷା ଅନୁସାରେ ନୂତନ ଯୋଉ କାର୍ଯ୍ୟପନ୍ଥା ଅନୁସାରେ ଯୋଉ ଅ ବଦଳି ଗଲା ପାଠ୍ୟପୁସ୍ତକ ଗୁଡାକ ସେମିତିରେ ଆମ କଲେଜ ଗୁଡାକ ମଧ୍ୟ ଆମର ବିଦ୍ୟାଳୟ ମହାବିଦ୍ୟାଳୟ ମାନଙ୍କର ମ ଆଉ ଯୋଉ ନାମ ଥିଲା ତାହା ଘ ତଳକୁ ମାନେ ତଳକୁ ହେଇ ହେଇ ଯାଉଛି ଆଜ୍ଞା
ଅ କଣ କହିଲା ଆପଣ ନୂତନ ପାଠ୍ୟକ୍ରମ ଅନୁସାରେ ଏ ଏ ଯୋଉ ବହି ପତ୍ର ଚେଞ୍ଜ ହେଇଯାଇଛି ତା ତାହା ଆପଣଙ୍କ କଣସି ମାତ୍ରାରେ ଅ ଭଲ ଲାଗୁନି କି
ନାଇଁ ଆଜ୍ଞା ଭଲ ତ ଲାଗୁଛି କାହିଁକି ନା ଏ ସରକାର ମଧ୍ୟ ଯୋଉ ଯୋଜନା ପ୍ରସ୍ତୁତ କରିଛନ୍ତି ଯୋଉ ମ ଯୋଉ ମାମରେ ଯାହା ନୂତନ ପିଲା ମାନଙ୍କ ଦରକାର ତାହା ତାହା ଗୋଡି କରିଛନ୍ତି କିନ୍ତୁ ଯୋଉ ତ୍ରୁଟି ରହିଗଲା ସେଇଟା ଟିକେ ମତେ ଦୁଃଖ ଲାଗୁଛି କିନ୍ତୁ ମୁଁ ଓ ସରକାରଙ୍କୁ ମ ଧନ୍ୟବାଦ ଦେବି ତାଙ୍କେ ମଧ୍ୟ ତାହା ତ୍ରୁଟି ମାର୍ଜନ କରିବା ନିମନ୍ତେ ଯୋଉ ଚେଷ୍ଟା ପ୍ରତିଷ୍ା କରିଛନ୍ତି ତାହା ଗୋଟେ ଆଶ୍ଚର୍ଯ୍ୟ ଭାବର କଥାଟା ଆଉ ମୁଁ ଆଶା ମତେ କରେ ଆଉ ଶୀଘ୍ର ଚେଞ୍ଜ ହେଇଯାଉ ଆଉ ପିଲାମାନଙ୍କୁ